ଆଜ୍ଞା ନମସ୍କାର। ଆଜ୍ଞା?
ଏ କେମିତି ଅଛନ୍ତି ଆପଣ?
ଆଜ୍ଞା ମୁଁ ତ ଭଲ ଅଛି ଆଉ ଆପଣ କେମିତି ଅଛନ୍ତି?
ହଁ ସାର୍ ଠିକ୍ ଅଛି।
ଆଉ ମ୍ୟାମ ଆଜି କଣ ଖାଇଛନ୍ତି? ଆଜ୍ଞା ମୁଁ ଯୋଉ କେଉଁଝର ଆଜ୍ଞା ହଁ କେଉଁଝର ଜିଲ୍ଲା ବରିପାଲରୁ କହୁଥିଲି ଆଜ୍ଞା।
ଆଜ୍ଞା ଆଜ୍ଞା କାଉଁ ଆପଣଙ୍କ ଘରେ ତ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ହଁ ଆମ ଘରେ ସବୁ ଭଲ ଅଛନ୍ତି।
ଆଜ୍ଞା ଆଜ୍ଞା। ହଁ ହଁ ସମସ୍ତେ ଭଲ ଅଛନ୍ତି। ହଉ ଘରେ ସବୁ କିଏ କିଏ ଅଛନ୍ତି ଆପଣଙ୍କର?
ଘରେ ଅଛନ୍ତି ଆମର ବାପା ଅଛନ୍ତି ମା ଆଉ ଭଉଣୀ ଆଉ ମୁଁ ଆଜ୍ଞା।
ଆଜ୍ଞା ଆପଣ ବଡ?
ଆଜ୍ଞା ମୁଁ ସବୁଠୁ ସାନ।
ଆଚ୍ଛା ଆପଣ ଭଉଣୀ ବଡ।
ଆଜ୍ଞା।
ଆଛା ଆଚ୍ଛା।
ଆଉ ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି ଆଜ୍ଞା।
ହଁ ମୋ ଘରେ ଅଛନ୍ତି ମା ଅଛନ୍ତି ବାପା ଅଛନ୍ତି ଜେଜେ ଜେଜେବାପା ଅଛନ୍ତି ଯେ ଜେମା ଅଛନ୍ତି ଆଉ ସାନ ଭଉଣୀ ମୁଁ।
ଆଜ୍ଞା।
ଆଜ୍ଞା।
ଆଉ ଆଜି କ ଖାଇଥିଲେ?
ଆଜି ଏବେ ଜେଜେଙ୍କର ବାର୍ଥଡେ ଥିଲା କେକ୍ କାଟିଥିଲେ ସେ କେକ୍ ଖାଇଥିଲି ଆଉ। ଆପଣ?
ଆଜ୍ଞା ଆଜ୍ଞା ମୁଁ ଏବେ ଯୋଉ ଭେଜ କି ଯୋଉ ଆ ଚପ୍ ଖାଇଥିଲି ଆଉ ସିଙ୍ଗିଡା ଖାଇଥିଲି ଆଉ ବରା ଖାଇଥିଲି ଆଜ୍ଞା।
ଆଚ୍ଛା ମାର୍କେଟ ଯାଇଥିଲେ ବୋଧେ?
ଆଜ୍ଞା ନା ଯୋଉେ ଗୋଟେ ଭାଇ ଆଣିକି ଦି ଜଣ ଏଠି ଆମେ ଯୋଉ ସବୁ ସାଙ୍ଗ ପିଲା ମାନେ ତା ଚାଷ ଖେୁଳୁଥିଲୁ
ଆଜ୍ଞା।
ଆଜ୍ଞା।
ହୁଁ ହୁଁ ହୁଁ ଆଉ କଣ ପଢୁଛନ୍ତି? ପଢଛନ୍ତି ପଢୁଛନ୍ତି ନା ଜବ କରୁଛନ୍ତି?
ଆଜ୍ଞା ମୋର ପ୍ଲସ୍ ଥ୍ରୀ ସରିଯାଇଛି ଏବେ ଘରେ ଅଛି।
ପ୍ଲସ୍ ଥ୍ରୀ କୋଉ ଅନର୍ସରେ କରିଥିଲେ? ଇକୋନୋମିକ୍ସ।
ଆଜ୍ଞା ଆଜ୍ଞା ମୋର ଦୁଇ ହଜାର ପଚିଶ ରେ ମୁଁ ପାସ ଆଉଟ ହେଇଛି।
ଆଚ୍ଛା ମୁଁ ବି ଦୁଇ ହଜାର ପଶିଛିି ମାନେ ପଚିଶରେ ପାସ୍ ଆଉଟ
ଆଜ୍ଞା।
ହ
ଆଉ ଆପଣଙ୍କର କେତେ ପ୍ରତିଶତ ରହିଥିଲା?
ମୋର ସେଭେନ୍ଟି ଟୁ ପରସେଣ୍ଟ ରହିଥିଲା। ଆପଣଙ୍କ?
ଆଜ୍ଞା ମୋର ଅଡଷଠି ପରସେଣ୍ଟ।
ଆଜ୍ଞା ଆଜ୍ଞା ହୁଁ ହୁଁ। ଆଉ ଆପରେ କଣ ପ୍ଲାନିଂ କଣ ଅଛି କଣ କରିବେ? ଜବ୍ କରିବେ ନା ବିଜନେସ୍ କରିବେ ନା ଆଉ ପଢିବେ
ଆଜ୍ଞା ଜବ ପାଇଁ ଗୋଟେ ଆଶା ଅଛି।
ହୁଁ ହୁଁ ହୁଁ।
ଆଜ୍ଞା।
ଜବ୍ ତହେଲେ କରିବାକୁ ପଡିବ ନା ଆଜିକାଲି ଦୁନିଆରେ?
ଆଜ୍ଞା ହଁ।
ହଁ ଆଉ କଣ ଖାଇଥିଲେ ଖରାବେଳେ କଣ ଖାଇଥିଲେ।
ଆଜ୍ଞା ଖରା ବେଳେ ଖାଇଥିଲି ହଉଛି ଭାତ
ଆଜ୍ଞା।
ଆଜ୍ଞା। ଭାତ ଖାଇଥିଲି ଆଉ ଯୋଉ ଗଟେ କଣ ଆଜ୍ଞା ଭାତ ଖାଇଥିଲି ଆଉ ଯୋଉ ଆଳୁ ଭଜା ହେଇଥିଲା। ଆଜ୍ଞା ଆଳୁ ଭଜା ଆଉ ଯୋଉ ଦଳା ଗୋଟେ ହେଇଥିଲା।
ହଁ ଦେଶୀ ଖାଇବା ଖାଇଛନ୍ତି ଆଉ।
ଆଜ୍ଞା।
ହୁଁ ହୁଁ ଆଉ ଆପଣଙ୍କ ଗାଁ ଗରେ କଣ ପ୍ରସିଦ୍ଧ କେଉଁଝର ରେ?
ଆଜ୍ଞା କେଉଁଝର ଆମର ତ ମା ତାରିଣୀ ପୀଠ ଘଟଗାଁ
ମା ତାରିଣୀ ତ ଆଉ କଣ କଣ ମାନେ ପ୍ରସିଦ୍ଧ ଅଛି।
ଆଜ୍ଞା ଆମର ଗୋଟେ ଡ଼୍ୟାମ ଅଛି ଜାଣିଥବେ ରେମାଲି ଡ୍ୟାମ ଗୋଟେ ଆଜ୍ଞା ସେଇଟା ବହୁତ ପ୍ରସିଦ୍ଧ। ଆଜ୍ଞା ବହୁତ ଜାଗାରୁ ଆଜ୍ଞା ଆଜ୍ଞା ହଁ ବଡ ଡ୍ୟାମ ବହୁତ ବାଟ ଲୋକ ଆସି ଆ ସେଠି ଭୋଜି ଭାତ ସବୁ କରନ୍ତି। ଆଉ ବୁଲିବାକୁ ଆସନ୍ତି ବହୁତ ବଢିଆ ମାନେ ଆଜ୍ଞା,। ବଢିଆ ବଢିଆ ଜାଗା ଅଛ଼ି ସେଇଠି। ଆଉ ଆମର ଏପଟେ ଆଜ୍ଞା ହଁ ଭୀମକୁଣ୍ଡ ବି ଆଜ୍ଞା ଏପଟ ଆଜ୍ଞା ହଁ ଭୀମକୁଣ୍ଡ ବିଟ ଉପ ଉପରେ ଅଛି।
ଆଜ୍ଞା।
ଆଉ ଆଉ ଖଣ୍ଡା ଧର ଆଜ୍ଞା ଅଛି ଏଇଠି।
ଖଣ୍ଡାଧାରରେ କଣ ଅଛି?
ଆଜ୍ଞା ଖଣ୍ଡାଧାର ୱାଟରଫଲ୍।
ଆ ଯୋଉ ୱାଟରଫଲ ଟା।
ଆଜ୍ଞା।
ସେଠି ମାନେ ଝରଣା ଫରଣା ଅଧିକା ନା ସେପଟେ।
ଆଜ୍ଞା ଆଜ୍ଞା ହଁ ଆଜ୍ଞା ହଁ ଗଛ ଲତା ବହୁତ ଅଛି ସେଠି।
ହୁଁ ବଢିଆ ଥଣ୍ଡା ଲାଗୁଥିବ।
ଆଜ୍ଞା ଥଣ୍ଡା ଗରମ ତ ହଉଛି ଯେତେ ଗଛ ଥାଇକି ତଥାପି ଗରମ ବାରି ହଉଛି।
ଆପଣ ଆପଣ ମାନେ ଥଣ୍ଡାରେ ଗଛ ଅଛି ଆପଣଙ୍କୁ ଗରମ ଲାଗୁଛି ଆମର ଚାଷ କୁଟ କହିଲେ ତ ଆହୁରି ଗରମ ଲାଗିବ ଆପଣକୁ ରହିପାରିବେନି।
ଆଜ୍ଞା ହଁ ଯାଜପୁର ତ ଆଜ୍ଞା ପ୍ରବଳ ଗାଡି ଘୋଡା ମୁଁ ଯାଇଥିଲି ଯାଜପୁରୁ। ଯୋଉ ରଜ ରଜ ଆଞା ଯୋଉ ଡ୍ରେସ ଆଣିତେ ଯାଇଥିଲି।
ଆଚ୍ଛା କୋଉଠି ଆସିଥିଲେ?
ଆଜ୍ଞା ବିି ଟୁ।
ବି ଟୁ ଯାଜପୁର ରୋଡ ପୁରା ମାର୍କେଟ ଉପରେ ନା। ବଜାର କୋଲକାତା ତା ସାଇଟର ଅଛି।
ଆଜ୍ଞା ହଁ ଆଜ୍ଞା ଭିଟୁ ଅଛି ବିଶାଲ ଅଛି ଆ ସେଠି କେତେ ସବୁ ଅଛି।
ବିଶାଲ ତ ଟିକେ ଭିତରୁ ରହିବ ବି ଟୁ ଆଉ ତା ସାଇଡରେ ବଜାର କୋଲକତା ପୁରା ଲାଗିକି ଅଛି ନା।
ଆଜ୍ଞା।
ହୁଁ ତାପରେ ସେପଟେ କ୍ରସ୍ କଲେ ଅଛି ଯୋଉ ମାକ୍ସ ଟା ଅଛି ଆଉ।
ଆଜ୍ଞା ଆଜ୍ଞା ଭଲ ରିହାତି ବି ସେଠି ଦଉଛନ୍ତି ଯୋଉ ସବୁ ସାର୍ଟ ପ୍ୟାଣ୍ଟ ରେ ଆଜ୍ଞା ଆଜ୍ଞା।
ବଢିଆ ସେଠି ମାନେ ବହୁତ ଅଫଲ ଲାଗୁଛି ବାକି ଜାଣି ପାଇଲେ ହେଲା।
ଆଜ୍ଞା ଆଉ ରଜରେ ଆପଣ ସବୁ କୁଆଯାଇଥିଲେ ବୁଲିବା ପାଇଁ।
ରଜରେ ତ ମୋ ଦେହ ଭଲ ନଥିଲା ଫାଷ୍ଟ ରଜ ଦିନ ଟିକେ ଯାଇଥିଲି ଉଦୟଗିରି ଆମ ଯାଜପୁରରେ ଯୋଉ ଖାରବେଳଙ୍କ ଗୁମ୍ଫା ଅଛି। ହାତୀ ଗୁମ୍ଫା ସେଇଠି ଯାଇଥିଲୁ ଟିକେ ଉଦୟଗିରି ଯାଇଥିଲୁ ବୁଲି ବାଲିକି ଆସିଥିଲୁ। ଏମିତି ଆଉ ପିଠା ବ ପଣା ଖାଇକି ରଜଟା କଟିଲା ଆଉ।
ଆଜ୍ଞା ଆଉ କଣ ସବୁ ପିଠା ଖାଇଥିଲେ?
ମୁଁ ଖାଇଥିଲି ମମି ପୋଡପିଠା କରିଥିଲେ ଯୋଉ ଆଞ୍ଚ ଦେଇକି ଯୋଉ ବନାନ୍ତି ପୋଡପିଠା।
ଆଜ୍ଞା।
ଆଉ ଇଟିଲି ପିଠା ଚକୁଳି ପିଠା ଖାଇଥିଲି ତରକାରୀ କରିଥିଲେ ମମି। ମଟର ତରକାରୀ ଆମ ଓଡିଆ ମାନେ ତ ପିଠା ଆମର ଦରକାର ନିହାତି ଆଉ।
ଆଜ୍ଞା। ଆଜ୍ଞା ଆମର କିନ୍ତୁ କିଛି ପିଠା ହେଇନଥିଲା।
ହୁଁ ଆଚ୍ଛା।
ଆଜ୍ଞା ଘରେ ଆମର ଯୋଉ ମାସେ ଦି ମାସ ହେଲା ଆମ ବଡ ବାପା ମରିଜାଇଛନ୍ତି ନା।
ଅ ଏବେ ତ ବର୍ଷେ ଯାକେ ହବନି ନା।
ଆଜ୍ଞା ଆଜ୍ଞା ସେଇଥିପା ଆମର ହେଲାନି।
ପଡିବ ନିଜର ଯେହେତୁ ଆଜ୍ଞା ଆଜ୍ଞା। ଆଉ ଆଉ କଣ ମାନେ ଖାଇବାକୁ ଭେଜରେ କଣ ଖାଇବାକୁ ଆପଣଙ୍କୁ ଭଲ ଲାଗେ?
ଆଜ୍ ଭେଜରେ ମତେ ଯୋଉ ସୋୟବନ୍ ତରକାରୀ ଟା ଭଲ ଲାଗେ।
ସୋୟାବିନ ତରକାରୀ ମତେ ବି ବହୁତ ଭଲ ଲାଗେ। ମତେ ଲାଗେ ସେଇଟା ଆଉ ଗୋଟେ ମାନେ ଚିକେନ ର ଆଉ ଗୋଟେ ପାର୍ଟ।
ଆଜ୍ଞାଁ ହଁ ଆଜ୍ଞା ମୁଁ ମାଂସ ଦେନ୍ ବି ଖାଇବିନି କି ସେଇଟା ମତେ ଭଲ ଲାଗେ ସବଠୁ।
ହୁଁ ଆଜି ଆମର ସୋୟାବିନ୍ ହେଇଛି ରାତିରେ।
ଆଜ୍ଞା ଭଲ ଆପଣଙ୍କର ପସନ୍ଦ ଖାଇବା ଆଜି ହେଇଛି। ଆଜ୍ଞା।
ହ୍ନୁ ଆଉ ନନଭେଜ ର କଣ ଭଲ ଲାଗେ ଆପଣଙ୍କୁ?
ଆଜ୍ଞା ନନଭେଜ ର ଭଲ ଲାଗେ ଯୋଉ ପକୋଡ଼ା ଭଲ ଲାଗେ ଆଜ୍ଞା।
ଜିଏ ଚିକେନ ପକୋଡ଼ା ଆଉ ବିରିୟାନୀ?
ଆଜ୍ଞା ହଁ ବିରିୟାନୀ।
ମଟନ ଭଲ ଲାଗେନା ମଟନ, ଚିଙ୍ଗୁଡି, କଙ୍କଡା, ମାଛ?
ଆଜ୍ଞା ମଟନ ଟା ବି ଭଲ ଲାଗେ।
ହୁଁ ମଟନ ଟା ମାନେ ରାନ୍ଧି ପାଇାରଲେ ଭଲ ଲାଗିବ। ଦୁଇ ଜଣ ମାନେ ଭଲ ପାଆନ୍ତିନି ନା ମଟନ ତାଙ୍କୁ ଟିକେ ଘୃଣା ଲାଗେ।
ଆଜ୍ଞା ଅଧିକାଂଶ ଲୋକ ଆଜ୍ଞା ମଟନ ଖାଆନ୍ତିନି। ଆଉ ଦେଶୀ ଆଜ୍ଞା ଦେଶୀ ଆଉ ଦେଶୀ ଆଜ୍ଞା।
ସବୁ ଜିନିଷ ଖାଇବା ଦରକାର ଅଛି। ସେଟା ଖାହିଲେ ଆମ ହାଡ ଗୋଡ ପାଇଁ ଭଲ ନା।
ଆଜ୍ଞା ମୁଁ ଯୋଉ ଆଜ୍ଞା ମୁଁ ଯୋଉ ଛେନା କ୍ଷୀର ଫ୍ର ମୁ କିଛି ଖାଏନି।
ଖାଆନ୍ତି ନି?
ଆଜ୍ଞା।
ମୁଁ ବି ତ ଖାଏ ମୁଁ ଖାଏ ବାକି ଏତେ ଖାଏ ନା ଆଉ। ଛେନା ଫେନା ମୁଁ ଖାଏ ଷୀର ଖାଏ ଏତେ ଖାଏ ନା ଖାଇଲେ କିନ୍ତୁ ଦେହ ପାଇଁ ବହୁତ ଭଲ ସେଟା।
ଆଜ୍ଞା।
ହଁ ହଁ।
ଆଜ୍ଞା। ମତେ ଟିକେ ବାନ୍ତିି ଲାଗେ ସେଟା ଯୋଉ ଆଜ୍ଞା ସେ ଯୋଉ କ୍ଷୀର ଯୋଉ ରଖିୋଉ ତାଟିଆ ଥାଳିରେ ମୁଁ ଭାତ ଖାଏନି। କୋଇନାଟା
ଗୋଟେ ସ୍ମେଲ ହୁଏ ହଁ ଆଉ ଆପଣଙ୍କ ଗୋଟେ ସ୍ମେଲ ହଉଥିବ ଆଉ। ଭଲ ପାଆନ୍ତିନି ପ୍ରାୟ ଲୋକ ବି ଭଲ ପାଆନ୍ତିନି କ୍ଷୀର ମିର ଜିନିଷ।
ଆଜ୍ଞା। ଆଜ୍ଞା।
ଆଉ ଆଉ କୋଉ କଲେଜରେ ଆପଣ ପଢ଼ୁଥିଲେ? ସେଇଟିକା କଲେଜ ନା କୋଉଠି ହଷ୍ଟେଲ ରେ ରହି ପଢୁଥିଲେ?
ଆଜ୍ଞା ନା ଆମର ଏଇ ଗାଁ ପାଖରେ ଗୋଟେ କଲେଜ୍ ଅଛି। ରେକୁଟିଆ କଲେଜ୍। ଆମ ଗାଁ ଠୁ ଛ କିଲମଟର ଦୁରରେ ଆଜ୍ଞ ଅଛି।
କେଉଁଝର ରେ ଯାଉଛି ମାନେ ନା ଯାଜପୁର ରୋଡରେ ଯାଉଛି?
ଆଜ୍ଞା ଯାଉଛି ନା କଣ ଯାପୁରରେ ବୋଧେ।
ଯୋଉ ରଗଡିରେ କି ରଗଡି?
ଆଜ୍ଞା ନା ରଗଳି ନୁ ଏା ଆଜ୍ଞା ଆଜ୍ଞା।
କଲେଜର ନେମ୍ଟା କଣ କହିପାରିବେ?
ଏ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ରେକୁଟିଆ।
ହ ଆଚ୍ଛା ଆଚ୍ଛା ତ ମୁ ଜନ୍ମା ଥିବି ଆଜ୍ଞା।
ଆଜ୍ଞା।
ଆଉ ଯାଜପୁରରେ କୋଉ କୁଆଡେ କୁଆଡେ ବୁଲୁଛନ୍ତି ଯାଜପୁରରେ କୋଉ କୋଉ ଜାଗା ବୁଲୁଛନ୍ତି ଆପଣ?
ଆଜ୍ଞା ଯାଜପୁରରେ ତ ଗୋଟେ କଣ ମିନି କେଦାରନାଥ୍ ଥିଲା ଆମେ ଯିବୁ ବୋଲି ପ୍ଲାନ୍ କରିଥିଲୁ ଆଜ୍ଞା କିନ୍ତୁ ଯାଇନୁ କେବେ ସେଠି।
ହୁଁ ଏବେ ଏବେ ଫାଙ୍କା ଥିବ ବାକି ମାନେ ସଂକ୍ରାନ୍ତି ଫାକ୍ରାନ୍ତି ଗଲେ ଆ ପଣ ମାନେ ଗୋଡ ବି ବୁଲିଆକୁ ଜାଗାଟେ ପାଇବେନି ଅ ତ ବହୁତ୍ ପ୍ରସି ଦ୍ଧ ହେଇଗଲା ଆମର ଏଠି ସେଟା ସେଇଟା ହିଁ ଆମର ଗାଁ।
ଆଜ୍ଞା ସେଇସ୍ ଆଜ୍ଞା ସେ ପାଖରେ ଆପଣ ଗାଁ।
ଆଜ୍ଞା ଆଜ୍ଞା ସେଇ ଗାଁଟା ହିଁ ଆମ୍ ଆମ ଗାଁ।
ଆଜ୍ଞା ସେଠି ଗଲେ କଁ ଆଜ୍ଞା ସେଠି ଗଲେ କଣ ଯୋଉ କେଦାରନାଥ ଭଳିଆ ମାନେ ଅ
ହଁ-ହଁ-ହଁ-ହଁ କେଦାରନାଥ୍ ମନ୍ଦିର ଯେମିତି ବାକି ସେଇଟା ସେମିତି ହେଇଚି।
ଆଜ୍ଞା।
ତା ସାଇଟ୍ ରେ ଲକ୍ଷ୍ମୀଙ୍କ ମନ୍ଦିର ବି ହେଇଚି ହନୁମାନଙ୍କ ମନ୍ଦିର ବି ଅଛି। ଆଉ ବୃଷଭ ବି ଆଣିକି ରଖିଚ ମାନେ ବୃଷଭ ଗୋଟେ ମୂର୍ତ୍ତି କରିଚନ୍ତି। ଅ ଗଣେଶଙ୍କ ମୂର୍ତ୍ତି ଗୋଟେ କରଚନ୍ତି ଆଉ ଶିବ ପାର୍ବତୀ କରଚନ୍ତି ବହୁତ୍ କିଛି ହେଇଚି ଏଠି।
ଆଜ୍ଞା ଆମ ଗାଁରେ ଆଜ୍ଞା ମନ୍ଦିର ଅଛି ଶି ଆଜ୍ଞା ଶିବ ମନ୍ଦିର ହେଇଚି ଏଇ ଥର ଏଇ ନୂଆ ବର୍ଷେ ହେଲା ଆଜ୍ଞା ହେଇଚି ଆଉ ହନୁମାନ ମନ୍ଦିର ବି ଆଜ୍ଞା ଏଠି ଛି ଆଉ ରାମ ମନ୍ଦିର ଆଜ୍ଞା ଏବେ ଅଧା ହେଇଚି।
ହୁଁ ରାମ୍ ମନ୍ଦିର ଆଜ୍ଞା। ମହାବିନାୟକ୍ ଆସ୍ଛନ୍ତି ଚଣ୍ଡିଖୋଲ ମହାବିନା
ଆଜ୍ଞା ହଁ-ହଁ ଯାଇଛି ଏ ପ୍ରବଳ ମାଙ୍କଡ ସେଠି ଅଛନ୍ତି।
ହୁଁ ସେଠି ବହୁତ୍ ମାଙ୍କଡ ଥାଆନ୍ତି।
ଆଜ୍ଞା।
ଉଁ ହୁଁ ଆଉ ମହାବିନାୟକ୍ ତ ପାହାଡ ଉପରେ ସେ ମନ୍ଦିରଟା। ତା ଉପୁଡୁକୁ ତ ବନଦୁର୍ଗା ଅଛନ୍ତି।
ଆଜ୍ଞା ହଁ ବନଦୁଗା ସେଟା ଆପଣଙ୍କ ସେ ସିଆଡେ ଅଛି ଆଜ୍ଞା। ଆଉ ଆପଣଙ୍କ ଗାଁ ଆଜ୍ଞା ଆପଣଙ୍କ ଗାଁ ପାଖରେ କଁ ଡ୍ୟାମ୍ ଅଛି କି? ଆଜ୍ଞା।
ଆମ ଗାଁ ପାଖରେ କିଛି ଡ୍ୟାମ୍ ଫ୍ୟାମ୍ ନାଇଁ ଆମର ଏପଟେ।
ଆଜ୍ଞା।
ଡ୍ୟାମ୍ ନାଇଁ ବାକି ବହୁତ୍ ଦର୍ଶନୀୟ ସ୍ଥାନ ବହୁତ୍ ଅଛି ଆଉ। ବିରଜା ତ ଆସଥିବେ ଯାଜପୁର୍ ର ଯାଜପୁର୍ ଟାଉନ୍।
ଆଜ୍ଞା।
ହୁଁ ଆଉ ଛତିଆ ବଟ ଆସଛନ୍ତି?
ଆଜ୍ଞା ଛତିଆ ବଟ୍ ଯାଇନି। ଆଜ୍ଞା। ଆଉ ଆପଣଙ୍କ ବର୍ଷ ହେଲାଣି ନା?
ନାଇଁ ବର୍ଷା ହେଇନି ବର୍ଷା ପହର ଦିନ ଯା ହେଇଥିଲା ଆଉ।
ଆଜ୍ଞା ଆମ ଆଡେ ଏବେ ବର୍ଷା ଠୋପେ ଠୋପେ ପଇଲାଣି।
ହୁଁ ହଁ ବର୍ଷା ଟା ବି ଇଆଡେ ବି ଉଠିକି ରଖିଛି। ଆଜ୍ଞା ହଉ ଆଜ୍ଞା ମୁଁ ରଖୁଚି ଆଜ୍ଞା ଆଜ୍ଞା ହଉ।